ଆ।
ହ
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ କଣ କରୁଛନ୍ତି? ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ କଣ କରୁଛନ୍ତି? ହ୍ୟାଲୋ। ହଁ ଭଏସ ଆସୁନି କି ଆପଣଙ୍କୁ?
ହଁ ଶୁବିଲା।
ମୁଁ କହିଲି କଣ କରୁଛନ୍ତି ଆପଣ?
ମୁଁ ଜଷ୍ଟ ଶୋଇବାକୁ ଯାଉଥିଲି।
ହଁ ଖାଇବା ସରିଲାଣି? ଆଛା ତ କଣ ଖାଇବା ହେଇଥିଲା ଆଜି।
କଣ କହିଁଲେ?
କଣ ଖାଇବା ହେଇଥିଲା ଆଜି?
ନା ଆଜି ଶନିବାର ତ ସାଧା ହେଇଥିଲା ଆଉ।
ହ ସମସ୍ତଙ୍କର ତ ସେଇ ଗୋଟେ ହି ସାଧା ସମସ୍ତଙ୍କର ହିଁ ହେଇଥିଲା। ଓ ହୋ। ହଁ ମୋର ଟିକେ ଦେହ ଖରାପ ଅଛି। ଜର ହଉଛି ଥଣ୍ଡା କାଶ ହେଇଯାଇଛି ପୁରା।
କଣ ବର୍ଷାରେ ଓଦା ହେଇକି।
ନା ବର୍ଷା ଓଦା ନାଇଁ ମୁଁ ମାନେ ଗୋଟେ ଜାଗାକୁ ଯାଇଥିଲି ତ ପାଣି ଏପଟ ସେପଟ ହେଇକି ଏମିତି ହେଇଯାଇଛି ଆଉ।
କୋଉଠି ଯାଇଥିଲେ?
କୋଉଠିକି ମାନେ ଯୋଉଠି ରହୁଛି। ସେଇଠି ସେଇଠୁ ଯାଇଥିଲି ତିରିଶ ଚାଳିଶ କିଲୋମିଟର ଖଣ୍ଡେ ଯାଇଥିଲେ ଆମ ରିଲେଟିଭଙ୍କ ଘରକୁ। କୁ ତ ସେଇଠି ପାଞ୍ଚ ସାତ ଦିନ ରହିଥିଲି ତ। ତାପରେ ପୁଣି ଏଠି ସେଠି ପାଣି ଏମିତି ହେଇକି ଏମତି ହେଇଯାଇଛି।
ତ ଆପଣ କଣ କରନ୍ତି କଣ?
ମ୍ୟାରେଡ ନା ଅନମ୍ୟାରେଡ ଆପଣ?
ମୁଁ ମ୍ୟାରେଡ।
ମ୍ୟାରେଡ।
ହଁ।
ହୁଁ କେତେ ବର୍ଷ ହେଲା?
ତିନି ବର୍ଷ ହେଲା।
ଉଁ।
ଆଜି ରୋଷେଇ କଣ?
ଭଏସ କ୍ଲିୟର ଆସିଲାନି କଣ କହିଲେ?
ହ୍ୟାଲୋ।
ହଁ କୁହନ୍ତୁ କୁହନ୍ତୁ?
ଶୁଭୁଛିି।
ହଁ ଶୁଣାଗଲା କୁହନ୍ତୁ?
ନୟାଗଡ଼।
ନୟାଗଡ଼?
ହଁ।
ନୟାଗଡ଼ କୋଉଠି?
ଦଶପଲା।
ହଁ ଦଶପଲା କହୁନାହାନ୍ତି ନୟଗଡ଼ କହୁଛନ୍ତି।
ତ ଡିଷ୍ଟ୍ରିକ୍ ପଚାରିଲେ ତ ନୟାଗଡ଼ ଆମ ଡିଷ୍ଟ୍ରିକ୍ ଆମର ଥୋଡ଼ି ନା ଦଶପଲା ଆମ ଡିଷ୍ଟ୍ରିକ୍।
ନାଇଁ ଦଶପଲା ସେପଟେ ବି ଯାଉଛି ନା।
ନା ଆମର ଦଶପଲା ଏପଟେ ହିଁ ଆଶୁଛି ନୟାଗଡ଼ରେ
ହୁଁ।
ଆପଣଙ୍କ ଘର କୋଉଠି?
ନୟାଗଡ଼।
ନୟାଗଡ଼ କୋଉଠି?
ହୁଁ ତପ ନା
ଆଚ୍ଛା ଆଚ୍ଛା।
ହୁଁ। ଆଉ ଭଲାଙ୍ଗୀ ଆଡ଼େ ବୁଲି ଆସଛନ୍ତି।
ହଁ ଯାଇଛି।
ହୁଁ କେତେ ଥର
ଖାନ୍ ପଡ଼ା ରୋଡ଼ ନା?
ଥରେ ମାତ୍ର ଯାଇଛି।
ହ୍ୟାଲୋ।
ହଁ କହିଲି ଥରେ ମାତ୍ର ଯାଇଚି ବେଶୀ ଟାଇମ୍ ଯାଇନି।
ହ୍ୟାଲୋ।
କହିଲି ମାତ୍ର ଗୋଟେ ଥର ହିଁ ଯାଇଛି।
କେମିତି କହିବି ଲାଗିଲା ବାର୍ଗଟା?
ହଁ ଭଲ ଅଛି ଭଲ୍ ଲାଗୁଛି।
କଣଟା?
ଭଲ ଲାଗୁଛି।
ହୁଁ। ଆଉ ବାହାରେ ସେ ଗୁପଚୁପ ଫୁଚୁପ୍ ଆଇସ୍କ୍ରିମ୍ ଯୋଉଗୁଡ଼ା ଲାଗୁଛି ଖାଇଛ?
ନା ନା ମୁଁ ସେଠି ଖାଇନି। ଆ ମୁଁ ସବୁବେଳେ ଖାଏ ଯେତେବେଳେ ନୟାଗଡ଼ ଯାଏ ଆମର ବଜେନ୍ଦ୍ରା ହାଇସ୍ ସ୍କୁଲ୍ ସାମ୍ନାରେ ଜଣେ ଏଁ ବୁଢ଼ା ମଉସା ଜଣେ ଦହିବରା ବି କନ୍ତି ସେଠି ତାଙ୍କ ସେଠି ଖାଏ। ମର୍ନିଙ୍ଗ ଟାଇମ୍ ରେ। ଆଉ ସେମତି ଅଲଗା କୋଉଠି ଖାଏନି। କିନ୍ତୁ ସେଠି ମତେ ବହୁତ ଭଲ ଲାଗେ ତାଙ୍କ ଦହିବରା।
ସେ ଯୋଉ କହୁଛି ପାର୍ କଥା କହୁନି
ହୁଁ ହୁଁ।
ସେଇ ସାଇଟ୍ ରେ ମୋର ବିଜନେସ୍ ଅଛି
ଆଚ୍ଛା ଆଚ୍ଛା।
ହୁଁ।
ନାଇଁ ମୁଁ ସେଠି କେବେ ଖାଇନି ମିଛ କାଇହିଁ କହିବି। ଖାଇନି କେବେ ବି।
ହୁଁ ମୋମୋସ ଖାଅ ନା ଖାଅନି?
ନା ମୋ ପେଟକୁ ମତେ ବିଲକୁଲ ବି ଭଲ ଲାଗେନି। ଆଉ ଫାଷ୍ଟ ସତ କଥା କହିଵି ମୁଁ କେବେ ଟେଷ୍ଟ ବି କରିନି।
ହୁଁ।
ହଁ ତୋ ମାନେ ଏମିତି କୁହନ୍ତି ସେଇଟା ଯୋଉ ଷ୍ଟ୍ରିମ କରି କରନ୍ତି ନା ସେଥିପାଇଁ ମତେ ସେତେ ପସନ୍ଦ ଆସେନି।
ଆଇଡଲ ଖାଇବ ନା ଷ୍ଟିମ ନଖାଇଲେ।
ଏ କେବେ ଟ୍ରାଏ କରିବି ଦେଖିବା ମୁଁ ଖାଇନି କେବେ କିନ୍ତୁ।
ହୁଁ।
ମୁଁ ଗାଁକୁ ଗଲେ ପ୍ରାୟ ଟାଇମ ଭାଇର ମୋର ଯାଉ ମାନେ ନୟାଗଡ। ଏବେ ବି ଯାଇଥିଲି ସେଠିକି ମାନେ ଅ ଏଠି ଦେହ ଖରାପ ହେଲା ତ ଯାଇଥିଲି ଭାରି ବାପ ଘରକୁ ତ ସେଠି ଅ ଯାଇଥିଲୁ ଆମେ ଅ ଗୋଟେ ଗୋଟେ ଫଟୋ ଫ୍ରେମ କରିବା ପାଇଁ ଏପଟେ ଅଛି ଆମର ଯୋଉ ସିନ୍ଦୁରିଆଲ ରୋଡ ରେ ଅଛି ଆମର ପାଏଲ ଷ୍ଟୁଡିଓ ଟି ଅଛି। ସେଠି ଯାଇକି ଫଟୋ ମାନେ ଫ୍ରେମ କରିବା ଲାଗି ସେଠା ଅର୍ଡର ଦେଇକି ଆସିଲୁ। ତାପରେ ସୁବୁଧି ଜୁଏଲାରୀ କୁ ଗଲୁ ଗୋଟେ ଲକେଟ ଆଣିବାର ଥିଲା। ଏମିତି ବୁଲାବୁଲି କରି ଆସିଛୁ ଆଉ।
କଣ?
କଣ କରନ୍ତି ଆପଣ?
ସୋସାଇଟି ସେକ୍ରେଟରୀ।
କଣ୍ଟେ।
ଆମର ଯୋଉ ଧାନ ମଣ୍ଡି ହୁଏ ସେଥିରେ ସେକ୍ରେଟାରୀ ଅଛନ୍ତି।
ଶୁଭୁନି।
ସେକ୍ରେଟାରୀ ଅଛନ୍ତି ସୋସାଇଟି ରେ।
କଉ ଥିରେ।
ଆମର ଯୋଉ ଧାନ ମଣ୍ଡି ହୁଏ ନା ସେ
ହଁ ହଁ।
ହୁଁ।
ଆପଣଙ୍କ ର ସେଇ
ଆମ ଗାଁରେ ଯିଏ ଅଛନ୍ତି ଶାଶୁ ଶାଶୁଙ୍କ ଗାଁରେ।
ହଁ।
ହୁଁ। ଆଉ କଣ ରୋଷେଇ କରିଥିଲେ ଆଜି?
ରୋଷେଇ ମର୍ଣିଂ ଟାଇମରେ ତ ହେଇଥିଲା ଭାତ ପଣ ମସୁର ଡାଲି ଆଉ ଝୁଡଙ୍ଗ ଆଳୁ ଭଜା ହେଇଥିଲା। ଆଉ ଛତୁ ବଜା ହେଥିଲା ତାପରେ ସନ୍ଧ୍ୟା ଟାଇମ ରେ ଥିଲା ଆମର ସେଇ ଛତୁ କଷା ହେଇଥିଲା ରୁଟି ହେଇଥିଲା। ଆଉ ସକାଳର ଡାଲମା ଥିଲା ଏମିତି ଖାଇଦେଲେ ଆଉ।
ଆ ପଣସ ଡାଲମାଟା କେମିତି କରିଥିଲେ ନର୍ମାଲ ନା କେମିତି କଣ?
ନର୍ମାଲ ବୋଲି ଏମତି ମାନେ ଯୋଉ ଆମର ଜଷ୍ଟ ପାଚିବା ପାଇଁ ଥିବ। ପଣସ ଟା ଆଣେଇଥିବ କିନ୍ତୁ ପାଚି ନଥିବ ସେଇଟା। କଣ ମାନେ ଟାଣ ଥିବ ତ ସେଇ ପଣସ ଟା କାଟିଲା ପରେ ତାର ଯୋଉ କୋଲ ବାହାରିବ ସେଇ। କୋଲପୁଆ ଛୋଟ ଛୋଟ କଟା ହବ ମଞ୍ଜି ଟାକୁ କାଟିକି ତାକୁ ମଞ୍ଜି ଟାକୁ ବି ସଫା କରାହେବ। ତାପରେ ଆମର ଯୋଉ ପଣସ କଠା ଟା ସେଇଟା ବି କାଟିକି ଛୋଟ ଛୋଟ ପିସ୍ କରାହେବ। ତାପରେ ସେଗୁଡାକ ଆମର ଯୋଉ ମୁଗ ଡାଲି। ଲୁଣ ହଳଦୀ ଦେଇକି ପାଣି ତାପରେ ଫୁଟିଲା ପରେ ଆମର ଯାଇ ପକାହବ। ହେଲା ଯାଇ ପକା ସାରିଲା ପରେ ସେ ପଣସ ଗୁଡା ପକାହବ ତାପରେ ସେଗୁଡା ସିଝି ସାରିଲା ପରେ ମାନେ ଯାଇ ସିଝି ଯାଇଥିବ ପଣସକା ସିଝି ସାରା ପରେ ତାକୁ ଘୋଟା ହବ ଟିକେ ମାନେ ମିଶା ହବ ଟିକେ
ହୁଁ।
ନର୍ମାଲ ଟିକେ ରହିବ ତାପରେ ଆମର ମସଲା କଷେଇକି ମାନେ ଯେମିତି ଆମେ ମସଲା ପାଇଁ କରୁଛେ ସେମିତି ମସଲା କଷେଇକି ପିଆଜ ରସୁଣ ଅଦା ମସଲା ଗୁଣ୍ଡ ଯାହା ଯେମିତି ପକଉଛ ସେଗୁଡା ସବୁ କଷେଇକି ସେଇ ଡାଲମାରେ ପକା ହେବ ତାପରେ ଲାଷ୍ଟ କୁ ଆମର ଶୁଖିଲା ଲଙ୍କା ଲଙ୍କା ଆଉ ଜିରା ଗୁଣ୍ଡ ଦେଇକି ଛୁଙ୍କା ଦିଆହବ ମାନେ ଉପରେ ତାକୁ ଗୁଣ୍ଡ ଦିଆହେବ ତ ହେଇଗଲା ପଣସ ଡାଲମା।
ଯେମିତି ଡାଲି ଛୁଙ୍କ ଦଉଛ ସେମିତି
ଛୁଙ୍କ ନାଇଁ ଆ ମାନେ ଯୋଉଁ ଆମର ଶୁଖିଲା ଲଙ୍କା ଆଉ ଜିରାକୁ ଭାଜିକିନା ତାକୁ ଗୁଣ୍ଡ କରିକି ପକାହବ।
ହ ଏମିତି ନର୍ମାଲ ଡାଲି କଲେ
ହଁ ଆମର ପରିବା ପକେଇକି ଡାଲମା କଲେ ଯେମିତି ହୁଏ ସେମିତି କିନ୍ତୁ ପରିବା ଡାଲମାରେ ଆମେ ମସଲା ମୋ ମାନେ କଷେଇକି ପକଉନେ ନା। ତ ଏଥିରେ ମସଲା କଷେଇକି ଦିଆହବ। ଆର ଟେଷ୍ଟ ଟା ବି କିଛି ଅଲଗା। ମାନେ ଭଲ ଲାଗେ। ଖାସ୍ କରି ମାନେ ରୁଟିରେ ବି ଖାଇହବ। ଭାତରେ ବି ଖାଇହବ। ମୋତେ ତ ବହୁତ ପସନ୍ଦ ସେ ଗୁଡା।
ହୁଁ ରୁଟିରେ ଖାଉଚନ୍ତି ନା ଭାତରେ ଖାଉଚନ୍ତି?
ହଁ ଉଭୟ ରୁଟିରେ ବି ଖାଇହବ ଭାତରେ ବି ଖାଇହବ। ତା ମାନେ ଟେଷ୍ଟ ବହୁତ ଭଲ ଲାଗେ। ହ
ଅହୋ। ଆଉ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଅଁ ଅବିକା ତ ଶାଶୁ ଶଶୁର ଦିଅର ଯା। ତ ମୁଁ ବଡ। ଆଉ ମୋ ସ୍ଵାମୀ ମୋର ଛୋଟ ଝିଅଟେ।
ହୁଁ।
ହୁଁ।
ଆଉ କଣ ଦିଅର କଣ କରୁସି?
ସେ ତ କେତୋ ଟାନେ କେତେବେଳୁ ଶୋଇପଡିଲାଣି।
ହୁଁ ତମେ କେତେବେଳେ ଶୋଉଚକି ରାତି?
ଉଁ ସେମିତି କିଛି ନାହିଁ। ମୁଁ ଅବିକା ଟିକେ କାମ ଥିଲା ତ କାମ ସାରିକି ମୁଁ ଆସୁଚି। ଦେଖିଲି ସମସ୍ତେ ଅଲନାଇନ ମେସେଜ କରିଚନ୍ତି। କିଅଣ କଥା ହେଇପାରିବ ତ? ମୁଁ କହିଲି ଠିକ ଅଛି କଥା ହେଇଯିବା। କେ ମାନେ ଗୋଟେ ଦିଟା କଲ କଥା ହେଇ ସାରିକି। ତାପରେ
ହୁଁ।
ତ ଆପଣ ସେଟି ମାନେ ଘର ଲୋକଙ୍କ ସହିତ ରହୁଚନ୍ତି ନା। ମାନେ ଅଲଗା କେମିତି ରହୁଚନ୍ତି କଣ?
ଆଛା। ନାଇଁ ମୁଁ ଏବେ ଅଛି ଗୋଟେ ଭାଇରା
ହଁ ହଁ।
ହୁଁ। ହଉ ଠିକ୍ ଅଛି ପରେ କେତେ ବେଳେ କଲ କରିବେ?
ଓକେ-ଓକେ ଠିକ ଅଛି। ଖେ-ଖେ ଖୁ।